ହଁ ସୁ
ହଁ ଏବେ ଠିକ୍ ଠାକ୍ ଶୁଣାଯାଉଛି।
ଠିକ୍ ତ ଶୁବୁଛି ନେଟୱାର୍କ ବି ତ ଠିକ ଅଛି ଫାଇଭ୍ ଜି ଚାଲିଛି। କେଯାଣି କଣ ହଉଛି?
ହୁଁ।
କଣ ପ୍ରୋବ୍ଲେମ ହଉଥିବା ବୋଧେ?
ଆଜ୍ଞା।
ଆପଣ ଖାଇଲେଣି?
ହଁ ମୁଁ ଖାଇଲିଣି।
କଣ ଖାଇଲେ?
ଆଜି ଏଇଠି ସକାଳୁ ଲେମ୍ବୁ ବାମ୍ବୁ ପାଣି ପିଇଛି ତା ସହ ଓଡସ୍ ଖାଇଛି।
ହ ଲେମ୍ବୁ ଲୁଣ ପାଇଁ କଣ ପାଇଁ?
ଲେମ୍ବୁ ଲେମ୍ବୁକୁ ଗରମ ପାଣି।
ମୋଟା ହେଇଯାଇଛନ୍ତି ବୋଧେ?
ନାଇଁ ମୋଟା ପାଇଁ ଯେହେତୁ ଆମେ ପ୍ରତିଦିନ କିଛି ନା କିଛି ଖାଦ୍ୟ ଆମେ ବାହ ଖାଉଛେ ତ ତା ପାଇଁ ସେଠି ଟିକେ ଯେହେତୁ ବ୍ୟାୟାମ କରୁଛି ତା ପାଇଁ ଟିକେ ଭଲ ବୋଲି ମୁଁ ଖାଉଛି ଆଉ।
ଓହୋ ମାନେ ଡିଟକ୍ସ କରିବା ପାଇଁ ବି?
ଆଜ୍ଞା ଯେହେତୁ ମୋର କଣ କହିଲେ ଚାକିରିଟା ବସିବାକୁ ପଡ଼ୁଛି ଆଗେ ପ୍ରାୟ ଦଶ ଘଣ୍ଟା ଆଠ ଘଣ୍ଟା ଦଶ ଘଣ୍ଟା ସେଥିପାଇଁ ମତେ ଇଏକୁ ନବାକୁ ପଡୁଛି ଆଉ।
ଓହୋ ଲେମ୍ବୁ ପାଣି ଯଦି ଡିଟକ୍ସ ପାଇଁ ପିଉଛନ୍ତି ତାହେଲେ ଆପଣ ତୁଳସୀ ଗୁଣ୍ଡ ପାଣି ବି ଟିକେ ପିଅନ୍ତୁ ନହେଲେ ଏମିତି ଯୋଉ ତୁଳସୀ ପତ୍ର ଯୁ ମିଳୁନି କି? ସେଇଟାକୁ ବି ଫୁଟେଇକିନା ପିଇ ପାରିବେ ସେଇଟା ମାନେ ବହୁତ ଜଲଦି କରିବ। ଜଲଦି ଜଲଦି ସେଇରା କାମ କରିବ।
ଧନ୍ୟବାଦ ମୁଁ ବି ଏଇ ଜିନିଷ ଜାଣିନଥିଲି ଆପଣ କହିଲେ।
ହଁ ମାନେ ଅ ଯଦି ମାନେ ଆପଣ ଯଦି ଫ୍ୟାଟ କମେଇବା ପାଇଁ ଚାହୁଁଛନ୍ତି ତାହେଲେ ତ ସେ ଯୋଉ ଅ କଣ ଯେ ମହୁ ତାପରେ ଲେମ୍ବୁ ଗରମ ପାଣି। ଏ ଯାକ ଠିକ ଅଛି ଆଉ ଖାଲି ଆପଣ ଆପଣ ଦେହର ଯ କଣ ଟକ୍ସିନ୍ ଯୋଉ ରିମୁବ ପାଇଁ ଯଦି ପିଉଛନ୍ତି। ତାହେଲେ ତୁଳସୀ ପତ୍ର ଟା ବହୁତ ଭଲ ରହିବ ମାନେ ବହୁତ ଭଲ କାମ କରିବ।
ହୁଁ।
ଗୋଟେ ସୁବିଧା ହବ ଯଦି ସେମିତି ମିଳିବ ଯଦି ଆପଣ ପିଇବେ ଆଉ।
ହଁ ନାଇଁ ତୁଳସି ପ ସମ୍ପୂର୍ଣ ରୂପେ ଆମରି ବାରିରେ ଆଭେଲେବୁଲ ତ ପ୍ରଜା ପରିମାଣର ଅଛି ତ ତା ପାଇଁ କିଛି ଅସୁବିଧା ନାହିଁ। ତ ସେଇଟା ବି ଆପଣ ଯେମିତି କହିଲେ ନିହାତି ଭାବରେ ମୋର ଜୀବନ ଶୈଳୀରେ ନିହା
ହଁ ଆପଣ ନିହାତି ସେଇଟାକୁ ଗୋଟେ ରଖନ୍ତୁ ଜୀବନ ଶୈଳିରେ ନିହାତି ଭାବରେ। କାହିଁକି ନା ମୁଁ ପ୍ରାୟ ଦେଖୁଛି ହଁ ପ୍ରାୟ ସାଙ୍ଗ ଯାକ ଆମର ସେ ଡିଟ ସିପାଇଁ ତୁଳସୀ ପା ପାଣି ପିଆନ୍ତି ତାର ଗୋଟେ ଗୁଣ୍ଡ ଟେ ବି ଆସେ ବଡ ପାଉଡର ବି ନେଇପାରିବେ।
ପାଉଡର ନେବେ ତା ସହିତ ତୁଲସୀ ପାୱାର ଟାଇପରେ ଗୋଟେ ପାଣି ବି ଆଉ ଗୋଟେ ଆସେ।
ଆଜ୍ଞା ସେଇଟାତ ମୁଁ ଜାଣିନି ଆସୁଥିବ। ହେଦୁ ଯଦି ଆପଣଙ୍କର ପତ୍ର ଯଦି ଅଛି ଘରେ ତାହେଲେ ତ ବହୁତ ଭଲ ସେଇଟା ତ ପ୍ରାକୃତିକ ଟା କିଛି ମିଶି ନଥିବ। ଆହୁରି ବୋହୁତ ଭଲ କାମ କରିବ ସେଇଟା ତ।
ଔଷଧୀୟ ଗୁଣ କିଛି ରହୁଛି ଯେମିତି ଆମ ଥଣ୍ଡା ଖାସ ପାଇଁ ବି ସେଇଟା ଭଲ। ତୁଳସୀ ଗଛ ଏମ ପିଲାଦିନୁ ତୁଳସୀ ରସ ମୋହୁ ପିଉଥିଲେ ତ ଆପଣ ଯେମତି କହିଲେ ମୁ ତାକୁ ନିହାତି ମୋର ଜୀବନ ଶୈଳୀରେ ମୁଁ ନେବାକୁ ଚେଷ୍ଟା କରିବି ଆଉ ନେବି ହିଁ।
ହଁ ହଁ ନିଅନ୍ତୁ ଭଲ ଯଦି ଆପଣ କାହିଁ ନା ଆମେ କେତେ କଣ ବାହାରୁ ସବୁ ଖାଇଥାଉଛୁ ନା କେତେ କଣ ଖାଇଥାଉ। ଚୁ ହଁ କେତେ ମସଲା ଅଏଲ ଯା ଖାଇଥାଉଛୁ।
ଆମେ ଯେହେତୁ ବାହାରେ ର ଚଳୁଚୁ ଖା ପ୍ରଣାଳୀ ଶୈଳୀ ଟିକେ ବି ଆମ ବଦଳଉୁଛି କାରଣ ଆମେ ଏ ବାହା ତ ନିଜ କର୍ମ କ୍ରମକ୍ଷତ୍ରରେ ଯାଉଛି ତ ଖାଇବା ପଇବାର ବହୁତ ଅସୁବିଧା ହଉଛି। ତ ସେଥିପାଇଁ ବି ଧ୍ୟାନ ଦଉଛୁ ଆପଣ ବାହାରକୁ ମାସକୁ କେ ଥର ବାହାରେ ଖାଆନ୍ତି ଆପଣ?
ମାସକୁ ମୁଁ ମାନେ ବାହାରୁ ମୁଁ ବାହାରୁ ବେଶୀ କରି ମାନେ ମୁଁ ଟିଫିନ ଖାଏ। ଏ ଯୋଉ ମୁଖ୍ୟ ଖାଦ୍ୟ ଯୋଉଡା ସେଟା ମୁଁ ଏତେ ଖାଏନି। ଖାଉଥିବି ମୁଖ୍ୟ ଖାଦ୍ୟ ପାଞ୍ଚ ଥର କି ସାତ ଥର ଏମିତି ଖାଉଥିବି। କିନ୍ତୁ ଟିଫନ୍ ଟା ଗୋଟେ ତ ଆମର ଏମିତି ହେଇଗଲାଣି, ଆମକୁ ପ୍ରତିଦିନ ଗୋଟେ ସେରା ଖାଇବାକୁ ପଡୁଛି ଏକା। ଟିକେ ଟିକେ ସ ସକାଳେ ନହେଲେ ସନ୍ଧ୍ୟାରେ ତ ଟିକେ ଟିକେ ଖାଇବାକୁ ପଡୁଛି ଏକା।
ତାହେଲେ ଆପଣ ତେଲ ଜିନିଷ ସବୁଦିନି ଖାଉଚନ୍ତି, ଏବେ କହିଲେ ନ ସରେ।
ହଁ ହଁ ସେମିତି କହିପାରିବେ। କିନ୍ତୁ ମୁଁ ତେଲ ଜିନିଷ ଖାଏ ଯେ, ମୁଁ ଟିକେ ସକାଳୁ ମାନେ ମୁଁ କଣ କରେ ମୋର ଯୋଉ ରୁହେ ଟିଫିନ ଟା। ସେଇଥିରେ ମାନେ ଆ ଦେହ ଟା ଟିକେ ଖରାପ ହେଇଯାଏକି ନାଇଁ ବହୁତ ତେଲ ଖାଇଲେ। ସେଥିପାଇଁ ଟିକେ କାକୁଡି ଗୋଟେ ମୋର ନିହାତି ସବୁଦିନ ଗୋଟେ କାକୁଡି ଗୋଟେ ମୁଁ ଖାଇଦିଏ ସ ସକାଳୁ ଗାଜର ଗୋଟେ କାକୁଡି ଗୋଟେ। ଆଉ ସନ୍ଧ୍ୟାରେ ରାତିରେ ସବୁ ଖାଇସାରିଲା ପରେ ମୁଁ ଗୋଟେ କଦଳୀ ଗୋଟେ ନହେଲେ ଦିଟା ମୁଁ ଖାଇଦିଏ। ଏଇଟା ଗୋଟେ ମୋର ପ୍ରତିଦିନ୍।
ଭଲ ଅଭ୍ୟାସ ଗୋଟେ ଏଇଟା କାରଣ ଆପଣ ପ୍ରୋଟିନ୍ ବି ଦେଲେ କାର୍ବୋହାଇଡ୍ରେଟ୍ ବଡି ପାଇଁ ସାଲାଡ୍ ବି ଖାଉଛନ୍ତି।
ହଁ ଆଉ କାକୁଡ଼ି ତ ବହୁତ ପରିମାଣରେ ପ୍ରଚୁର ପରିମାଣରେ ମିଳୁଛି ବି ମାର୍କେଟ ରେ। ଆପଣ ଅଲଗା କିଛି ନ ଖାଇଲେ ବି କାକୁଡି ଆଉ ଗାଜର ଖାଇପାରିବେ। ସିଆଡ଼େ ବହୁତ ପ୍ରୋଟିନ୍ ଭିଟାମନ୍ ମିଳିଯିବ ଆପଣଙ୍କୁ।
ଆପଣ ଯେମିତି କହିଲେ ମୁଁ ବି ସବୁଦିନ ମୋ ଖାଦ୍ୟରେ ସାଆ କିଛି ନାହିଁ କିଛି ସାଲଡ଼ ହେଉ ଦହି ତ ପୁଣି କମ୍ପ ଲସରି ସବୁ ଖାଦ୍ଯ
ଆଜ୍ଞା ଆଜ୍ଞା ଦହି ଖାଉଛନ୍ତି ତ ବହୁତ ବଢିଆ ମୁଁ ଦହି ଖାଏନି ତ ସେଥିପାଇଁ। ମୁଁ ଖାଲି ଏମିତିି ଖାଇଦିଏ ଆଉ ସାଧା ସାଧା।
ହଁ ସାଲଡ଼ ଖାଇବା ଦ୍ଵାରା କଣ ଆପଣଙ୍କର ସେପଟେ ଖାଦ୍ୟରେ ସମ୍ପୂର୍ଣ୍ଣ ମିଲ ସ ଭିଟାମିନ୍ କ୍ୟାଲସିୟମ୍ ସବୁ ମିଳେ ସେଥିରେ।
ଠିକ୍ ତେଲ ମସଲା ଯୋଉ ଖାଇବେ ସେଇଟା ବି ତାର ସନ୍ତୁଳନ ଗୋଟେ ରହିବ ଏପଟେ ଯଦି ଯାହା ଖାଇବେ ହଜମ ପ୍ରକ୍ରିୟା ବି ଭଲସେ ହବ। ଏଣେ ଫାଇବର ଯୁକ୍ତ ଖାଦ୍ୟ ଯାକ ନା।
ଆଜ୍ଞା ଏବେ ତ ଅଫିସ୍ ପାଇଁ ବାହାରିବି।
ଓହୋ।
ହଁ ମୁଁ ସବୁ ଦିନ ଅଫିସ୍ ଯାଏ ଗୋଟେ ଗୋଟେ ସର କାରୀ କ୍ଷେତ୍ରରେ କାମ କରୁଚି ତ ନିହାତି।
ଓହୋ ବଢିଆ ବଢିଆ ଆପଣ ତାହେଲେ ବହୁତ ଭଲସେ ପଢାପଢି କରିଥିବେ ନାଇଁ?
ହଁ ପଢାପଢି ମୁଁ ଭଲସେ କରୁଥିଲି ମୋର ହଁ ବୋଲେ ଭଲସେ ପଢୁଛି ଆଉ କିଛି ଅସୁ
ହଁ ହଁ ହଁ। ବଢଆ ବଢିଆ ମୋର ହଁ ମୋର ତ ଯି କ୍ତ ତିନି ସରିକି ପିଜି ସରି ଯାଇଛି ଏବେ ମୁଁ ଚାଲିଛି ଆପଣ ହଁ। ଯୋଉ ସ୍ଥାନ ରେ ଅଛନ୍ତି ସେଇ ସ୍ଥାନକୁ ଯିବା ପାଇଁ ଆମର ଚାଲିଛି ଆଉ ପ୍ର
ନିହାତି ରୂପେ ଚେଷ୍ଟା କରନ୍ତୁ ଆପଣଙ୍କର ଭବିଷ୍ୟତ ଉଜ୍ଜଳମୟ ହଉ। ଯେମିତି ଆପଣ ପରିଶ୍ରମ ପରିଶ୍ରମ କରୁଛନ୍ତି ଶିକ୍ଷା ଗ୍ରହଣ କରୁଛନ୍ତି ତ ସେଟା ଗୋଟେ କହିଲି ଆପଣ ଯୋଉ ଶିକ୍ଷା ଗ୍ରହଣ କରୁଛନ୍ତି କଣ କିଛି ଅନଲାଇନ୍ ରୁ କ୍ଲାସ ନଉଛନ୍ତି ନା ନିଜେ ପଢୁଛନ୍ତି?
ନା ମୁଁ ମଝିରେ ନେଇଥିଲି ଏମତି ସବ୍ ସ୍କ୍ରିପସନ। କିନ୍ତୁ ଏବେ ହେଲାଣି ଗୋଟେ ବର୍ଷ ଆଗରୁ ନେଇ ଯାଇଥିଲି ଏବେ ଗୋଟେ ବର୍ଷ ହେଲାଣି ମୁଁ ଆଉ ନଉନି ମାନେ ମୁଁ ନିଜେ ଏବେ ସେଲ୍ଫ ଷ୍ଟଡି କରିଛି ଆଉ।
ନାଇଁ ନିଜେ ପଢୁଛନ୍ତି ତ ଆପଣ ନିହାତି ଭାବରେ କିଛି ଉଁ ଇଏ ରହିଲା ଆମର ଗୁଗୁଲ ରହିଲା ତ ଆପଣ କିଛି ଯାହା ବି ଆପଣ ସର୍ଚ୍ଚ କରୁଛନ୍ତି ବା କିଛି ଜାଣିବାକୁ ଚାହୁଛନ୍ତି।
ଆଜ୍ଞା ଆଜ୍ଞା କଣ କହିଲେ?
ଆପଣଙ୍କର କିଛି ଡାଉଟ୍ ରହିଲା କି କିଛି ଆପଣଙ୍କର ଉଁ ଅନୁସନ୍ଧାନ କରିବା ପାଇଁ ଆଲେ ତ ଆପଣ ଜାଣୁଛନ୍ତି ମୁଁ କହିଲି କେମତି ଜାଣିବାକୁ ଚେଷ୍ଟା କରୁଛନ୍ତି?
ସେଇଟା ମୁଁ ଯାହାବି ଯଦି ମୋର କିଛି ଡାଉଟ ବାହାରିଲା ବୋଲେ, ମୁଁ ୟୁଟୁବରୁ ୟୁ ୟୁଟୁବରେ ତ ସବୁଜିନିଷ ଏବେ ମିଳିଯାଉଚି, ସେଇଠୁ ଦେଖୁଚି। ନହେଲେ ଯୋଉ ଗୁଗୁଲ ରୁ ଦେଖୁଛି, ଆଉ ଗୋଟେ ଯୋଉ ଚାର ଜିପିଟି ଅଛି, ଏମିତି ଦି ତିନିଟା ସୋର୍ସ ମୁଁ ଫଲୋ କରିକି, ମାନେ ଅନଲାଇନ ରେ ମୁଁ ଏବେ ନେଇଚି, କିନ୍ତୁ ମୁଁ କ୍ଲାସ କର୍ ଅନଲାଇନରେ, କ୍ଲାସ କରୁନି ଆଉ କଣ ପାଇଁ ବୋଲି କି? କୋଉ ବିଷୟାଟା କୋଉ ଟି ଟିଚରଙ୍କଠୁ ଭଲସେ ବୁଝା ପଡୁଚି, ସେଥିପାଇଁ ମୁଁ ସେ ଗୋ ଟେ ପୁରା ପେକ ଆଉ ନଉନି, ମୁଁ କିନ୍ତୁ ବାକି ଜିନିଷ ଯାକ ଆମର ଯେମିତି ମକଟେଷ୍ଟ ହେଲା କି ଅଲଗା କିଛି ଷ୍ଟଡି ନୋଟ୍ସ ହେଲା।
ଏ ଯାକ ସବୁ ମୁଁ ନେଇଯାଇଚି।
ଆପଣ ଡିଜିଟାଲ ଶିଖିବାକୁ ପ୍ରୋତ୍ସାହନ ଦଉଛନ୍ତି ଯାହାହେଲେ, କାରଣ ଡିଜିଟାଲ ରେ ଯେହେତୁ ଆମେ ଯେମିତି ଜୁନିଅର ପିଲା ତ ଆମେ, ଡିଜିଟାଲ ଶିକ୍ଷାକୁ ନିହାତି ଭାବେ ପ୍ରୋତ୍ସାହନ ନଉଚେ। ଆଉ ଆମ କର୍ମ କ୍ଷେତ୍ର ହେଲା, କି ଶିକ୍ଷା କ୍ଷେତ୍ର ହେଲା, କି ଭବିଷ୍ୟତ ପାଇଁ, ଆମେ ଡିଜିଟାଲ ଶିକ୍ଷାର ନିହାତି ରୂପରେ ଜରୁରୀ, ମାନେ ଆଧୁନିକ ଜୀବନରେ ମଣିଷ ବଞ୍ଚିବା ପାଇଁ। ତ ଯେମିତି ଶିକ୍ଷା, ଶିକ୍ଷା ତ ଆଜିକାଲି ଆପଣ କୋଉଠି ବି, ଗ୍ରହଣ କରିପାରିବେ। ବିଦ୍ୟାଳୟ ଗଲେ, କି ବି, ଘରେ ବସିକ ବି ଆପଣ
ନହେଲ ତ କି ଛି, ନିଜର କିଛି ଭେଲ୍ୟୁ ହିଁ ନାହିଁ।
ହଁ, ଶିକ୍ଷା ଦ୍ଵାରା ଆମେ ନିଜକୁ ଗୋଟେ କଣ ଭଲ ମଣିଷ ଅର୍ତକରିବାରେ ବି ସାହାଯ୍ୟ ହଉଛି।
ଆଜ୍ଞା, ବହୁତ କିଛି ଶି ଶିଖିଥିଲେ ହିଁ ଆମେ ଜାଣିପାରିବା ଯେ, କୋଉଠି କଣ ହଉଛି? କେମିତି କଣ କରାଯିବ?
ହଁ, ଆମର ନେଟମୋଡରେ, ମାନେ ଭଲ ଶିକ୍ଷା ଖାଲି ମୂଲ୍ୟ ଭବିଷ୍ୟତ ଜଳବାଇ ଦାସ ଗୋଟେ, ସୁନ୍ଦର ମଣିଷ ନିଜକୁ ଗୋଟେ ଭଲ ଚରିତ୍ର ଗ ନକରିବାରେ ବି ସାହାଯ୍ୟ କରୁଛି।
ଆଜ୍ଞା, ଠିକ ଠିକ, ସେଇଆ।
ଆମେ ଯେମିତି ବିଦ୍ୟାଳୟକୁୁ ଯାଉଥିଲେ, ଶିକ୍ଷା ଗ୍ରହଣ କରୁଥିଲେ, ଆଉ
ହୁଁ।
ଆଉ, ଆମର ଯୋଉ ଗୁରୁଜୀ, ଗୁରୁମା ମାନେ ଥିଲେ ସେମାନେ ଆମକୁ କିଭଳି ଭାବରେ ତାଙ୍କର ଅ ପ୍ରୋତ୍ସାହନ ଥିଲା, ଆମକୁ କିଭଳି ଭାବରେ ତାଙ୍କ ପଢେଇଆର ଶୈଳୀ ସେଇଟା ବି ଆମକୁ ବହୁତ ଗଲେ ପ୍ରେରିତ କରିଚି ଯେ, ଆମେ ଆଜି ଜୀବନରେ ନିହାତି ଭାବରେ ଭବିଷ୍ୟତରେ ନିହାତି ଭାବରେ ଆମେ କିଛି କରିବା ଓ ନିଜକୁ ସମ୍ପୂର୍ଣ୍ଣ ରୂପେ କରିବା ଯେ, ଆମେ କିଛି କରିବା, କରିପାରିବା ବୋଲି।
ଆଜ୍ଞା, ଏବେ ତ ଏମିତି ହେଇଗଲାଣି, ମାନେ ଶିକ୍ଷା ହିଁ ସବୁ କିିଛି। ପଢାପଢି, ମାନେ ଅନ୍ୟ କିଛିରେ ମାନେ ଟାଇମ ହଁ ନାହିଁ ବୋଲେ ଧରିଲେ ଚଳିବ। ଆଉ, ଏବେ ତ କମ୍ପିଟିସନ ବି ବହୁତ ହେଇଗଲାଣି ନା।
ଆଜ୍ଞା।
ତ, ସେଥିପାଇଁ ଏଇ ଜିନିଷରେ ହିଁ ବହୁତ ଟାଇମ ଦବାକୁ ପଡିବ, ଅନ୍ୟ ସବୁ କିଛି ଛାଡିକି।
ହୁଁ ବୈଷୟିକ ଶିକ୍ଷା ହେଲା, ଆପଣଙ୍କର, ଯେମିତି ଆପଣ ବୋଲେ, ବିଜ୍ଞାନ ହେଲା ଯୋଉ କଳା ହେଲା ଅ ବାଣିଜ୍ୟ ହେଲା, ସବୁ ବହୁତ ସାରା ଆପଣ ବୋଲେ ତାର ପ୍ର ଅଛି, ଆପଣ ହର ରୁଚି ଯୋଉଥିରେ ଆପଣ ସେଥିରେ ପଢ଼ିପାରିବେ ଆପଣ ନିଜର ସୁନ୍ଦର ଭବିଷ୍ୟତ ବା ଉଜ୍ଜଳ ଭବିଷ୍ୟତ ଆପଣ ଗଠନ କରିପାରି ସାହାଯ୍ୟ କରିବା ସେ ଟେ ନିହାତି ଭାବରେ ତ ଯେ ପିଲାବେଳୁ ଆମେ ଯେମିତି ଆମର ଗୁରୁଜୀ ଗୁରୁ ମ୍ୟାମ୍ କହିଚନ୍ତି ଆପଣ ପାଠ ପଢ଼ନ୍ତୁ ପାଠ ପଢ଼ିବା ଦ୍ଵାରା ଆପଣଙ୍କ ନିଜର ଗୋଟେ ଏ ଯୋଉ କଣ ଗୋଟେ ଆପଣ ଗୋଟେ ଭ୍ୟାଲୁ ଯଉ ହଁ ପରିଚୟ ଗଠନ କରିବା ବି ଶିକ୍ଷା ନିହାତି ଦକାରେ।
ହଁ।
ତ ଆପଣ ଭଲ ଭାବରେ ପଢ଼ନ୍ତୁ ବା ଶିକ୍ଷା ଗ୍ରହଣ କରନ୍ତୁ ଆପଣଙ୍କର ଯେମତି କିଛି ଇ ଓ ଏଣ୍ଟ୍ରାନ୍ସ ହେଲା ତ ତା ପାଇଁ ଆପଣ ନିଜେ ଏ ପଢ଼ାପଢ଼ି କରୁଛନ୍ତି। ନିଜେ ଏହଁ ନିଜସ୍ ତ ଫ ବା ବୋଲେ ଏ ପ୍ରକ୍ ପ୍ରକ୍ରିୟାରେ ଆପଣ ପଢ଼ାପଢ଼ି କରନ୍ତୁ। ଯା ଦ୍ୱାରା କି ଆପଣ ନିଶ୍ ତ ରୂପେ ଭବିଷ୍ୟତରେ ଇଉଁ ଆଉ କିଛି ଉଁ ଭଲ ଜାଗାରେ ରହିବେ ଯାହା ଦ୍ଵାରା କି ମତେ ବି ଜାଣିକି ଖୁସି ହବ ଯେ ମୋର କୌଣସି ବନ୍ଧୁ ଗୋଟେ ଭଲ ଜାଗାରେ ଯାଇ ମେଁ ଚାକିରୀ କରିଛନ୍- ଅରେ ଭଲ ଜାଗାରେ ରହି ନିଜର ଚାକିରୀ ତ କରୁଛନ୍ତି ତ ଭଲ ଲାଗିବ ମତେ।
ହଁ ହଁ ଧନ୍ୟବାଦ ଆପଣ ଆପଣଙ୍କ ଠୁ ଏତେ ସବୁ ଶିଖିଲି ବହୁତ ଶିକ୍ଷା ପାଇଲି ମୁଁ। ଏଇ ଜିନିଷଟାକୁ ମୁଁ ନିହାତି ଭାବରେ ମୁଁ ଫଲୋ କରିବି। ହଉ ଠିକ୍ ଅଛି ତାହେଲେ ଆଉ ରଖୁଚି ଆଉ।
ଆଜ୍ଞା ଆଜ୍ଞା ଓଠ ଟିକେ କାମ ଅଛି ମୁଁ ଲେଟ୍ ହେଲାଣି ରଖୁଚି।
ହଁ ହଁ ଠିକ୍ ଅଛି।